ହଁ ହାଲୋ।
ହାଲୋ।
ହ୍ୟାଲୋ ଶୁଭ ରାତ୍ରୀ।
ହାଲୋ। ।
ହ୍ୟାଲୋ।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
ହୁଁ ହ୍ୟାଲୋ।
ହ ହଁ ଶଭ ଯାଉଛି କଥାବର।
ହଁ ହଁ ଶୁଭା ଯାଉଛି ଆଉ ଟିକେ ଅ ଫୋନ ଟା କି ଯାହାବି ଆପଣ ଟିକେ ପାଖକୁ ଟିକେ ନିଅନ୍ତୁ।
ଦ ଦରରୁ ସା ହେଲା ଦେଖା ଲାଗୁଛି କି?
ହଁ ଏବେ ଶୁଭା ହେଲା।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
ହ୍ୟାଲୋ। ହ୍ୟାଲୋ।
ହଁ।
ହଁ ହ୍ୟାଲୋ।
ହଲୋ।
ହଁ କଣ କରୁଛନ୍ତି?
ହଁ ଏବେ ଟିକେ ଟିକେ ଆସିଲା ଆପଣଙ୍କ କଥା ସୁଭାଉନଥିଲା ଠିକରେ।
ହଁ ହଁ କୁହନ୍ତୁ କଣ କରୁଛନ୍ତି?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
ହଁ ସତ ରେ କହିଲେ ଆପଣ ତାହେଲେ ଅ ଥଣ୍ଡା ପବନ ବୁଲୁଛନ୍ତି। ଏଇଟା ବହୁତ ଭଲ ଜିନ୍ତୁ ଆପଣଙ୍କୁ ମତେ ଲାଗୁଛି ବୋଧେ ହପ ଆପଣ ଯୋଉ ଏରିଆରେ ନେଉଛନ୍ତି ଆପଣ ଯୋଉ ଆପଣଙ୍କ ପିତ ପାର୍ଶଵରେ ବହୁତ ଭଲ ମାନେ ଗଛ ଅଛି ଯୋଉଟା କି ଥଣ୍ଡା ଦଉଥିବ।
ହଁ। ହ୍ୟାଲୋ।
ହଁ ଆପଣଙ୍କ ଚତୁପାର୍ଶ୍ଵ ରେ କି କି ଗଛ ଅଛି ସବୁ।
ଏପଟ ସେ ଏପଟ ଏପଟ ତ ଅଧିକାଂଶ ଆମ୍ବ ଗଛକା ଅଧିକ ଅଛି। ଆମ୍ବ ଗଛ ଅଛି ବରଗଛ ଏପଟ ହଁ।
ମାନ ତ ତାହେଲେ ତ ଆପଣ ବହୁତ ଆମ୍ବ ଖାଇଥିବେ।
ହଁ। ଏପଟ ସାଇଡ ବହୁତ ଆମ୍ବ ଗଛ ଅଛି ଆମେ ସବୁବେଳେ ଖରାପ ଦିନରେ ଆମ୍ବ ଖାଇଥାଉ। ସବୁବେଳେ ଖାଇବା ଟାଇମରେ ସନ୍ଧ୍ୟାରେ ରାତିରେ। ଆପଣଙ୍କୁ ଭଲ ଲାଗେ।
ହଁ ଆମ୍ବ ଫଳର ରାଜା କୁହନ୍ତି ବୋଧେ ଆମ୍ବ କୁ। ଆମେ ସମସ୍ତେ ଖାଆନ୍ତି। ଆମ୍ବ ଆମ୍ବକୁ ଆମେ ବର୍ଷ ସାରା ଅନେଇଥାଉଛ ସେ କେବେ ଆସିବ? ଆମ୍ବ ବହୁତ ସ୍ଵାଦିଷ୍ଟ ଲାଗେ ଖାଇବା ପାଇଁ।
ହୁଁ ଏଫଳ ଆମ ପଟ ଯୋଉ ଆମ୍ବ ଗଛ ଯାକ ଅଛି ସେଟା ବହୁତ ମିଠା ଆମ୍ବ ମିଳୁଛି ଗୋଟେ ଗୋଟେ ବଛର ଗଛରେ ହୁଏ ଟିକେ ଖରଟା। ହଁ ଜାମୁକୁଳି ଗଛ ଅଛି। ଜାମୁକୋଳି ଗଛ ଅଛି ଏପଟ ସାଇଡ ଆଉ ଗୋଟେ ଗଛ ଅଛି ତୋତ୍କୁଳି ଗଛ ଜାଣିଛ ତୋତ୍କୁଳି।
ତତ୍କୋଳି ବରକୋଳି।
ଜାଣିନାହାନ୍ତି ଏଧ ସେଇଟା ବି ଗୋଟେ ପ୍ରକାର ଫଳର ଯେ ସାନ ଅଙ୍ଗୁର ଭଳିଆ। ଅଙ୍ଗୁର ପେନ୍ଥାକୁ ଦେଖିଲେ ଯେମିତି ଲାଗିବ ତୋତ୍ଫଳୀର ଗୋଟେ ଫଳକୁ ଦେଖିଲେ ଏମତି ଲାଗିବ। କିନ୍ତୁ ଅଙ୍ଗୁର ସାଇଜ ର ଏଇଟା।
ଆଚ୍ଛା ନାଇଁ ମୁଁ ତାହେଲେ ସେଟା କେବେ ଉ ମାନେ ଜାଣିନି ନା କେବେ ସେଇଟାକୁ ଖାଇଛି ଗୋଟେ ନୂଆ ଜିନିଷ ମୁଁ ଆପଣଙ୍କୁ ଜାଣିବାକୁ ପାଇଲିି।
ହ ହ। ହଉ ଦେଖିଥିବେ ମତେ ଲାଗୁଛି। ଦେଖିଥିବେ ବୋଲି ହଁ ଭାଇ କହିଲେ ସେଇଟା ଏଇଠି ଆଗାରେ ଟିକେ ଚାଲ ଖାଉଛନ୍ତି ଲୋକମାନେ।
ଅ ଏମିତି ବି ହେଇ ହଁ ମୁଁ ପୂର୍ବ ଓଡିଶାର। କଥା ଏହା କି ଆପଣ ଉଁ ମତେ ଲାଗୁଛି ଆପଣଙ୍କ ଅ ଆପଣଙ୍କ ସେ ସେପଟେ ତାକୁ ଅଲଗା ନାମରେ କହୁଥିବେ ଅ ହେଇପାରେ ଆମର ଏପଟେ ତାର ଗୋଟେ ଅଲଗା ନା ଥାଇପାରେ।
ହଁ ହେମିତି ବି ହେଇପାରେ।
ସେମିତି ହେଇପାରେ। ତ ହୁଏତ ମୁଁ ଜାଣି ଥାଇପାରେ। କିନ୍ତୁ ନା ଆପଣ ଯେମିତି କହିଲେ ମୁଁ ସେମିତି ଜାଣ ନଥାଇପାରେ।
ହଁ ହଁ ସଥା କଥା। କାରଣ ସ ଭାଷାରେ ବି ମଧ୍ୟ ଅଲଗା ଅଲଗା ନାଁରେ ଅଛି ନା।
ହଁ ନିହାତି ଓଡିଶାରେ ଆମେ ସିନା ସମସ୍ତେ ଅଛେ। କିନ୍ତୁ ପ୍ରତ୍ୟେକ ପ୍ରତ୍ୟେକ ଜିଲ୍ଲାର ଗୋଟେ ନିଜର ହିଁ ଗୋଟେ ଅଲଗା ପରିଚୟ ଥାଏ।
ହଁ ମୁଁ ସେ ଭିତରେ ହୁଁ ଏପଳ ତ ଖଜୁରୀ ଗଛ ଏତେ ରହୁନି। ଏଠି ସବୁଠୁ ଅଧିକ ଗଛ ଦେଲେ ଆମ୍ବ ହଗା ଆମ୍ବ ଗଛ ପଣସ ଗଛ। ଆଛ ଆପଣ ପୂର୍ବ ଓଡିଶା ବୋଲି ତ ସେଇଟା ଗରମ ହଉଥିବ ପ୍ରବଳ।
ଗରମ ନାହିଁ ପୂର୍ବ ଓଡିଶାରେ ଗୁଳୁମୁଳି ବହୁତ ଅଧିକ ଥାଏ।
ହଁ ମୁଁ ଶୁଣିଛି ତ।
ହଁ ପୂର୍ବ ଓଡିଶାରେ ଗୁଳିମୁଳି ବହୁତ ଅଧିକ ଥାଏ। ଅ ଯୋଉଟା କିି ସୟନୀୟ ଅବସ୍ଥା ନଥାଏ। ଗରମ କୁ ଆପଣ ସହିଯିବେ। ଆପଣଙ୍କ ପାଇଁ ପଦକ୍ଷେପ ଥାଏ କି ହଁ ମୁଣ୍ଡରେ ତମେ ଓଦା କନା ପକାଅ। ଛତା ଧର। ପାଣି ବୋ ତ ଅ ପାଣି ଳର କିନ୍ତୁ ଗୁଳିମୁଳିକୁ ସହିବାର ବହୁତ ଅଳ୍ପ ପଦକ୍ଷେପ ଅଛି। ଆଉ କିନ୍ତୁ ଯେତେବେଳେ ସନ୍ଧ୍ୟା ହେଇଯାଏ। ଅ ପବନ ହବା ଆରମ୍ଭ ହେଇଯାଏ। କିନ୍ତୁ ସେ ଯୋଉ ଖରା ସମୟଟା ସେ ଏଗାର ଆଉ ତିନ୍ ଚାରି ପର୍ଯ୍ୟନ୍ତ ବହୁତ ଖରା ହୁଏ। କିନ୍ତୁ ଆପଣଙ୍କ ସେପଟେ ପାଗ ସେମିତି ଅଛି।
ନାଇଁ ଅସଲରେ ଆମେ ଯୋଉ ପଟେ ରହୁଛୁ। ଏଇଟା ଟିକେ ପାହାଡିଆ ଜାଗା। ଆମେ ସହର ଭିତରେ ରହୁଛୁ ସତ। ହେଲେ ବି ଏଇଠି ଏତେ ମାତ୍ରାରେ ଗରମ ହୁଏନି। ଆମେ ଯୋଉ ପାଖରେ ରହୁଛୁ। ସେଠେ ସେ ପାଖେରେ କା ଗୋଟେ ଅଛି ଦାରିଙ୍ଗବାଡି ଜାଗା କହିକି। ସେଇଟାକୁ ଓଡିଶାର କାଶ୍ମୀର ବୋଲି କହୁଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଦାରିଙ୍ଗବାଡି। ସେଠି ମୁଁ ଯେତିକି ଜାଣିଛି ସେଠି ବରଫ ବି ପଡେ ବୋତେ।
ହଷ୍ଟେଲ ରେ ପୁରା ସବୁବେଳେ ନାହିଁ। ବହୁତ ବହୁତ ସଳ୍ପ ହେଟା। ଆ ବହୁତ କମ ପରିମାଣର। ଏମତି ନାଇଁ କି ସବୁବେଳେ ବରଫ କାଶ୍ମୀର ପଡି ବରଫ ପଡି ରୁହେ। ହଁ କିନ୍ତୁ ଥଣ୍ଡା ପ୍ରବଳ ହୁଏ। ସେ ଜାଗାରେ ବା ଆମେ ଶୀତ ଦିନରେ କଣ ଦେଖୁଛୁ? ଶୀତ ଦିନରେ ସକାଳେ କୁହୁଡି ଥାଉଛି। ଦଶଟା ବେଳକୁ ଛାଡି ଯାଉଛି। ସେଟା ଦିନ ଯାକ ବେଳେ ବେଳେ ଦିନ ଯାକ କୁହୁଡି ଲାଗିକି ରହିଥିଲା ବେଳେ ରହିଥାଉଛି।
ତାହେଲେ ସେପଟର ତାପମାତ୍ରା ବହୁତ ଖସି ଯାଉଥିବ ଶୀତ ଦିନେ।
ହଁ ଶୀତ ଦିନେ ବହୁତ ଏପଟେ ସ ମୁଁ ଶୁଣିଥିଲି ମୋର ସାଙ୍ଗ ଗୋଟେ ଥିଲେ। ମତେ କଉଥିଲେ ପୂର୍ବ ଓଡିଶାରେ ଶୀତ ଦିନରେ ମଧ୍ୟ ତାଙ୍କେ ଦରକାର। କଇଲା ଫ୍ୟାନ୍ ଲଗାନ୍ତି କରିକି।
ହଁ ଆମ ଆମ ଆଡେ ଶୀତ ଦିନେ ଦରକାର ପଡେ ହିଁ।
ମୁଁ ଶୁଣିକିନା ଛାନିଆ ହେଲି ତାପରେ ମୁଁ ବି ଜାଣିଛି ତ ଏଇଠୁ କନ୍ଧମାଳରୁୁ ବାହାରିଲେ ଜୁଆଡୁକୁ ବାହାରିଲେ ଖାଲି ଗରମ ହି ଗରମ ହୁଏ। ଯୋଉପଟ ସାଇଟ୍ ରୁ ବାହାରିଲେ।
ଆପଣଙ୍କ ଜାଗାରେ ଶୀତ ଦିନେ କେତେ ତାପମାତ୍ରା ରୁହେ କି?
ପାଖାପାଖି ଯାଏ ଏ ମୁଁ ଯୋଉ ଜାଗା ଛି ସେଟା ଦାରିଙ୍ଗ ବାଡ଼ିରୁ ଟିକେ ଛାଡିକି ତ ତ ଛଅ ହ ଯାଏଁ ପଳଉ ଛଅ ଯାଏଁ ପଳଉଚି ଛଅ ପାଞ୍ଚ।
ଆପଣ ଆପଣ ଇତି ଶୀତରେ ଭ ହୁଁ ହୁଁ।
ନାଇଁ ଏଟା ସ ସବୁବେଳେ ଯାଏନି ଏଇଟା ହୁଏ ଏଇଟା କଥା କହୁଚି ମୁଁ ସ ପୁରା କାଳ ସମୟ ନହେଲେ ପୁରା ରାତ୍ର ସମୟ କଥା।
ହଁ ଯେ କିନ୍ତୁ ସେ ହେଲେ ବି ସେତିକି ତାପମାତ୍ରା ମାନେ ଅସହ୍ୟ ଆମେ ତ ଆମେ ତ ବିଲକୁଲ ରହିପାରିବୁନି ପୂର୍ବ ଓଡିଶା।
ନାଇଁ ଆସଲରେ ଆମ ପାଇଁ ଏଇଟା ନ ଆମ ପାଇଁ ଏଇଟା ସାଧାରଣ କଥା। କିନ୍ତୁ ଆମ ପାଇଁ ହୁଁ।
ସିଲଣି
ହଁ। କିନ୍ତୁ ଆମେ ଗରମ ଅସହୟ କରିପାରୁ ମୁଁ ଥରେ ଅନୁଗୁଳ ଯାଇଥିଲି ଆମ ଭା ଘର ଗୋଟେ ଖରା ଦିନରେ ମ ତେ ଏମିତି ଲାଗିଲା ସତେ ମୁଁ ପଡିଯିବି ମୂର୍ଚ୍ଛା ହେଇଯିବି ଅଂଶୁଘାତ ମାରିଦବ ବୋଲି।
ହୁଁ ହୁଁ ହୁଁ। ଅସହ୍ୟ ଗରମ ଆପଣ ତାହେଲେ ସହିପାରୁନାହାନ୍ତି। ଆପଣ ଅସହାୟ ଶୀତକୁ ସାଇପାରୁଛନ୍ତି ମାନିବାକୁ ପଡିବ ଆପଣଙ୍କୁ। ଆମେ ଶୀତ ସହିପାରିବୁନି କିନ୍ତୁ ହଁ ଆମେ ଗରମକୁୁ ସହି ଯିବୁ କାହିଁନା ଆମର ଗରମ ଦିନ ଆମ ଆମ ତାପମାତ୍ରା ଅ ପଇଁଚାଳିଶ ଛୟାଳିଶ ଏମିତି ହେଇଯାଏ ତ ଶୀ ତ ଦିନେ ବି ଆମ ତାପମା ତ୍ରା ନାଇଁ ଅ ଗରମ ଦିନେ କିନ୍ତୁ ଶୀତଦିନେ ତାପମାତ୍ରା ଅ ହଁ ଉ ମୁଁ ଦେଖିଛି ଦଶ ଦଶ ଦଶ ବୋଧେ ଦଶ କି ନ ନଅ ତ ବହୁତ କଷ୍ଟ ମାନେ ବହୁତ ବହୁତ ବେଳେ ବେଳେ ଦେଖେ ଦଶ କହି ବୋ କହିବାକୁ ଗଲେ ମୁଁ ଦେଖିଚି ପାଞ୍ଚ ଛଅ ନାଇଁ ସେଟା ଅସହ୍ୟ ମୁଁ ଏତେ ଦଶରେ ଦଶ ତାପମାତ୍ରା ତୋର ରହିଲା ବେଳେ ବହୁତ ଶୀତ ଲାଗେ।
ତିନି କୁ ଖସି ଯାଏ ମଧ୍ୟ।
ଅ ସେତବେଳେ ଆପଣ କେମିତି କଣ ମାନେ ପଦକ୍ଷେପ ନିଅନ୍ତି?
କିଛି ନାହିଁ ଆମେ ତ ଘର ଭିତରେ ବସିଥାଉ। ଯୋଉମାନେ ଘର ବିହୀନ ଲୋ ଲୋକମାନେ ତାଙ୍କ ପାଇଁ ଟିକେ ବହୁତ ଅସୁବିଧା ହଉଥୁବ। ଆମେ ଘର ଭିତରେ ରହିଲେ ଆମକୁ ଏତେ କିଛି ଜଣା ପଡେନି।
ଘର ବିହୀନ ଲୋକ ତା ବ୍ୟତୀତ ଅ କୁକୁର ବିଲେଇ, ଗାଈ ଯେ କୌଣସି ଜୀବଜନ୍ତୁ ବାହାରେ ବୁଲୁଥାନ୍ତି।
ହୁଁ ତାଙ୍କ ପାଇଁ ଟିକେ ବହୁତ ଅସହାୟ ହେଇପଡେ। ଏପଟେ ଖରା ଦିନରେ କଣ କରୁଛନ୍ତି ନା ଗଛ କାଟି ସେ ରଖିଥିଲେ ସେଇଟାକୁ ଜଳେଇ ଦେଇକିନା ବସି ପଡୁଛନ୍ତି। ସହର ହେଇଛି କିନ୍ତୁ ଆପଣ ଦେଖିବେ ଏଠି ଗାଁ ର ଦୃଶ ଦେଖିବେ। ହାଲୋ।
କିନ୍ତୁ ଏମିତି ଉଁ ଉଁ କା ଜ ଜ ଜଙ୍ଗଲ କାଟିକି ଜାଳୁଛନ୍ତି କାହିଁକି?
ନାଇଁ ନାଇଁ ନାଇଁ ଜଙ୍ଗଲ କାଟିକି ଜାଳୁନାହାନ୍ତି ଏଠେ ବେଳେ ବେଳେ କଣ କରୁଛନ୍ତି ନାଁ ଏ ଗୋଟେ ଧରିନିଅ ଗଛଟେ କାଟୁ ଟା ହେଇଚି କିଏ ଗୋଟେ କାଟିଲା। ତ ଲୋକମାନେ କଣ କରୁଛୁ ସେ କ ସେ ଗଛର ଯୋଉ ଆମର କଣ କହୁଛନ୍ତି କାଠ ନେଇକିନା ଅଲଗା ଅଲଗା ଜାଗାରେ ପକେଇ ଦେଇଥାଉଛନ୍ତି, ଶୀତଦିନ ଆସିଲେ ସେଠେ ନିଆଁ ଲଗେଇ ଦଉଛନ୍ତି, ପୁରା ନିଆଁ ଧା ଅଧିକ ଜଳେନି। ପୁରା ହାଲୁକା ହାଲୁକା ନିଆଁ ଜଳେ ହାଲୁକା ହାଲୁକା ନିଆଁ ଜଳେ ସେ ପାଖ ଲୋକମାନେ ରହୁଛନ୍ତି। କଥାବାର୍ତ୍ତା ହଉଛନ୍ତି, ସହର ଟା କିନ୍ତୁ ଗାଁ ପରିବେଶ। କହିଲି ପରା ସହର କିନ୍ତୁ ଗାଁ ଭଳିଆ ପରିବେଶ ଆପଣ ଅନୁଭୂତ କରିବେ ବୋଲି।
ଆଛା ସେଟା ଗୋଟେ ନୁଆ ସେ ମାନଙ୍କର ଗୋଟେ ତାଙ୍କର ହିଁ ଗୋଟେ ମଜା ସେଟା।
ହଁ ସତ କଥା ମୁଁ ଆପ ଆପଣଙ୍କ କଥା ହେଇକିନା ମତେ ବହୁତ୍ ଖୁସି ଲାଗୁଚି। ଆଶା କରୁଛି ଆଉ ଆହୁରି କଥା ହବ ବୋଲି ଆଉ।
ନିହାତି ଧନ୍ୟବାଦ୍।
ହଉ ଧନ୍ୟବାଦ୍।
ଆଜ୍ଞା।